ହ୍ୟାଲୋ।
ହଁ।
କଣ କରୁଛ?
ଏଇଠି ବସିଥିଲି ଆପଣ?
ହଁ ମୁଁ ବି ଏଠି ବସିଛି ବର୍ଷା ହଉଛି କି?
ହଁ ବର୍ଷା ତ ଆମ ଏପଟେ ଟୋଟାଲି ଛାଡୁ ହିଁ ନାହିଁ। କଣ କହିବି ଆପଣଙ୍କୁ।
ଏବେ ଏପଟେ ବର୍ଷା ଟିକେ କମିଛି ମାନେ ଛାଡ଼ିଛି।
ଏ ତମର ସେପଟେ ତ ବର୍ଷା ହେଲେ ରାସ୍ତାଘାଟରେ ସବୁ ପାଣି ହେଇଯାଉଥିବ ନା।
ହଁ ପାଣି ହେଇଯାଏ ପୁରା ରାସ୍ତାରେ।
ହଁ।
ତମର ନା ଗାଁରେ ସେମିତି ହଉନଥିବ ପଳେଇବ।
ସେମିତି ହୁଏନି ଆମର ଏଇଟା ସବୁଆଡ଼େ ପ
ଯେତେ ପାଣି ହେଲେ ବି ସେଷ ପଳେଇବ ପଳେଇବ କିନ୍ତୁ ଏଇଠି କଣ ହେଇଗଲେ ପୁରା ଜମା ହେଇଯିବ ପାଣି।
ହଁ ତମର ଟେ ଡ୍ରେନ୍ ଫୁଲ ହେଇଯାଏ ନା ସେଥିଲାଗି।
ହଁ ପାଣି ପୁରା ରାସ୍ତାରେ। ଗାଡି ଚାଲିଥିବ ଅଧା ଅଧା ପାଣି ହେଇଯାଇଥିବ ଯଦି ଯୋଉଦିନ ଜୋରରେ ବର୍ଷା ହବ।
ଅସୁବିଧା ତ ହଉଥିବ ନା ବହୁତ୍।
ହଁ।
ତ ଯିବା ଆସିବା ବହୁତ ଅସୁବିଧା ହଉଥିବ।
ଯେତେବେଳେ ବର୍ଷା ହବ ସେତେବେଳେ ଭାରି ଡର।
ଆମର ଏଠି ବର୍ଷା ହେଲେ କଣ ଏଠି ପୋଖରୀ ହୁଡ଼ା ଅଛି।
ହଁ।
ନା ତ ପାଣି ଗୁରା ସେଇଥିରେ ରହିଯାଏ। କିନ୍ତୁ ମାନେ ଗାଁରେ କିନ୍ତୁ ଆମର ମା ର୍କେଟ ଉପରେ ବର୍ଷା ହେଲେ ବି ସେମିତି ସବୁ ପାଣି ଜାମ୍ ହେଇଯାଏ। ଯେମିତି ଯାଜପୁର ରୋଡରେ ଯାଜପୁର ରୋଡରେ ହୁଁ।
ପାଣିଟା କୁଆଡେ ଯିବ?
ମାନେ ଥରେ କଣ ହେଇଚି କହିଲ। ବୋଲି ଧରେ ହେଇଚି ଆମେ ଡ୍ୟୁଟିରୁୁ ସବୁ ଆସୁଛୁ। ମୁଁ ମୋ ସାଙ୍ଗ ଘରେ ସେଦିନ ରା ମାନେ ଆମର ଛୁଟି ହେଇଯାଏ ନା ଛଅଟାରେ।
ତମେ କଣ କରୁଚି କି?
ତ ଆମେ କଣ କରୁଚୁ ନା ଆମେ ସବୁ ଆସିଛୁ ମାନେ ଆମର ଛଅଟାରେ ହୁଏ। କିନ୍ତୁ ଛଅଟା ପାଞ୍ଚଟାରୁୁ ଏତେ ଜୋରସେ ବର୍ଷା ହେଲା ଯେ ମାନେ ବାହାରକୁ କେ ମାନେ ବାହାରି ବି ହେଲାନି ମାନେ ଏତେ ଜୋରସେ ହେଲା ତ ମ୍ୟାାମ ପୁରା ଡରିଗଲେ କି ତମେ ଆମେ ତିନି ଜଣ ଝିଅ ପିଲା ଥିଲୁ ନା।
କେମିତି ଯିବ ବୋଲି।
ଇଏରେ ହଁ ଏତେ ଜୋରସେ ବର୍ଷା ହୋଉଚି ତମେ ଯିବ କେମିତି? ତ ଆମର ସେଠି ରୋଡରେ କଣ ହୁଏ ନା ଗାଡି ମିଳେନି ଆମର ଲାଷ୍ଟ ତ ଥାଏ ଛଅଟାରେ।
ମାନେ ସନ୍ଧ୍ୟା ହେଇଗଲା ପରେ ଧୀରେ ଧୀରେ ରାତି ହେଇଗଲା ମାନେ ଆଉ ଗାଡି ମିଳିବନି ନା କଣ?
ମିଳିବନି ହଁ ମାନେ ସେଇଟା ଟିକେ ମାନେ ସୁବିଧା ନାହିଁ ସବୁ ବସ୍ ପଳେଇ ଆସେ ନା ସବୁ ବସ୍ ପଳେଇ ଆସେ ସାତଟା ଭିତରେ କଟକ ଭୁବନେଶ୍ୱର ସବୁ ବସ୍ ତଳେ ତ ସେ ନା ମାନେ ଗାଡି ହିଁ ମାନେ ବେଶୀ ବିଶେଷ
ମାନେ ରାତିଟାରେ କିଏ ଯିବା ଆସିବା କରିବ ସବୁ ଘର ଭଡା ନେଇକି ରୁହନ୍ତି ତ ଭଲସେ ଆମକୁ ମିଳେନି ତ ଆମେ କଣ କରୁଚୁ ନା ଆମର ହେଇଗଲା ଛଅଟା ମାନେ ସାତଟା ହେଇଗଲା ମାନେ ଆମେ ପୁ ଡରିଗଲୁଣି କି ଯିବୁ ଘରକୁ କେମିତି? ତାପରେ ସେ ଛତା ବି ଆମେ ନେଇନୁ। ତ ମ୍ୟାମଙ୍କ ମ୍ୟାାମ ସବୁବେଳେ ଆଣନ୍ତି ଛତା ସେ ଆମକୁ ଦେଲେ। ତ ଆମେ ବାହାରକୁ ବାହାରିଚୁ। ପାଣି ଯେ ପୁରା ଆଣ୍ଠୁଏ ଲେଖାଏଁ ପାଣି। ତ ଆମେ କହିଲୁ ଏଇ ପାଣିରେ ପଶିିକି ଯିବ ମାନେ ମୁଁ ତ ଡରି ରହିଚି କି ସେ ପାଣି ଭଳିଆ ଯଦି ସାପ ମାପ କଣ ଥିବେ। ସେମିତି କେବେ ଦେଖିନୁ ନା ଏ ତ ଆମେ ପୁରା ସାଙ୍ଗ ହେଇକି ଆସିଲୁ ଆସିକି ପୁରା ବର୍ଷାରେ ଭିଜିକି ଘରକୁ ଆସିଲା ବେଳକୁ ପୁରା ଆଠଟା ନଅଟା ହେଇଗଲା ଘରେ ପୁରା ପୁରା ଲଗାତାର ଫୋନ କରୁଚନ୍ତି କୋଉଠି ଅଛ କୋଉଠି ଅଛ? ଆମର ଏପଟେ ଗାଡି ସୁବିଧା ଟିକେ କମ ନା। ଯେପର୍ଯ୍ୟନ୍ତ ମାର୍କେଟ ଉପରକୁ ପୁରା ନ ଆସିଛୁ ଆମକୁ ଗାଡି ମିଳିବନି। ତ ସେ ମାର୍କେଟ ଯାଏଁ ହଁ।
ଟେନସନ୍।
ତ ସେଇଠୁ ପୁଣି ଆମକୁ କଣ କହିଲ ଅଧଘଣ୍ଟେ ମାନେ ଦଶ କିଲୋମିଟର ଆସିଲା ପରେ ଯାଁଇକି ଦଶ ରୁ ପନ୍ଦର କିଲୋମିଟର ଆସିଲା ପରେ ଯାଁଇକି ଆମକୁ ବସ୍ ମିଳିବ ମାନେ ସେତିକି ବାଟ ଆମେ ଯିବୁ କେମିତି?
ଏଇ ଗୋଟେ ଥର ଗୋଟେ ନ୍ୟୁଜ୍ ଆସ ନଥିଲା ମାନେ ଦି ଚାରି ବର୍ଷ ତଳେ ଆସିଲାବେଲେ ଗୋଟେ ପିଲାଟେ ଡ୍ରେନରେ ଭାସିକି ମାନେ ଚାଲି ଯାଇଥିଲା।
ଓହୋ।
ଦେଖିନ? ମାନେ ନାଳଟା ସେଟା ପାଣି ତା ଉପରେ ଯାଉଚି ଆଉ। ସିଏ କଣଟେ ହେଇକି କହିଲ ସାଇକେଲ ଟା ଆମ ଘର ପାଖରେ ହେଲା। ସିଏ ଭାବୁଚି କି ମାନେ ମୁଁ ସାଇକେଲଟା ତ ନେଇଚି ମୁଁ ପଳେଇବି ଆଉ ତାର ଗ-ଗୋଟେ ସାରଙ୍କ ପାଖକୁ ଯିବାର ଥିଲା ହେଲା।
ଆଚ୍ଛା
ସେ କହିଲା ବର୍ଷା ତ କମିଗଲାଣି କିନ୍ତୁ ବର୍ଷା ସିନା କମିଗଲାଣି ନାଳରେ ପାଣି କମୁନି। ସିଏ ଭାବିଲା କି ସାଇକେଲଟା ଧରିଛି ମାନେ ସେ ଗଲା ମୁଁ ଯିବି ହେରି କେମିତି ଆରପଟକୁ ଆଉ।
ଆଚ୍ଛା।
କେଲଟା ନେଇକି ଯାଉଛି ସାଇକେଲ ଟା ଯେମିତି ଜଷ୍ଟ ଟିକେ ଭାସିଗଲା ସେ ସେଇ ସାଇକେଲ ଟା ଆଣିବା ପାଇଁକା ଗଲା ବେଳକୁ ପୁରା ନାଳର ଜୋରେ ପାଣିିକୁ
ଓ ହୋ ହୋ।
ସିଏ ବି ସେଇଥିରେ ଭାସିଗଲା ମାନେ ଆଉ ଟିକେ ଆଗକୁ ଗଲା ପରେ ଭାସିକି ସେଥି ପୁରା ଡ୍ରେନ୍ ପ୍ଲେଟ୍ ପଡ଼ି ଯାଇଛି ଡ୍ରେନ୍ ପ୍ଲେଟ୍ ପଡ଼ିଯାଇଛି ସେ ଭିତରେ ସେ କଣ କରିବ ଆଉ?
ଓ ହୋ।
ଅଧାରୁ ଖୋଲା ଥିଲା ସେ ସେଠି ଭାସିଗଲା ଆଉ କିଛି ସମୟ ଆଗକୁ ଗଲା ବେଳକୁ ସେଠି ଡ୍ରେନ୍ ଡ୍ରେନ ରେ ଭାସୁଛି ହେଟା ପ୍ଲେଟ ପଡିଯାଇଛି। ମାନେ ଦଶମ କ୍ଲାସ ପଢୁଥିଲେ ସେତେବେଳେ ସିଏ ପୁରା ମୋଟା ହେଇକି।
ତ ହଁ ମାନେ କେତେବେଳେ କଣ ହବ ସେଇଟା କିଛି କହିବି ହବନି।
ହଁ।
ତ ଆମେ ପୁଣି କେତେବେଳେ ଘରକୁ ଆସିଲୁ ମୁଁ ଏପଟେ କି ଏମିତି ହୁଏନି। ତମ ସେପଟେ ବହୁ ସୁବିଧା ନାଇଁ?
ହଁ ମାନେ କହନ୍ତିୁ ଏଇଗଲ ମିଳିଯିବ କିନ୍ତୁ ଝିଅ ପିଲା ମାନେ ରା ତି ଦଶଟା ପ୍ଲସ୍ ହେଲା ମାନେ ଟେନସନ୍।
ହଁ କିନ୍ତୁ ତମର ମୁଁ ଯାଇଛି ସେପଟେ ତମର କିନ୍ତୁ ବହୁତ ସୁବିଧା
ହୁଁ ସାଙ୍ଗେ ସାଙ୍ଗେ ସାଙ୍ଗେ
ହଁ। ଆମେ ଯୋଉ ସବୁ ଯାଇଥିଲୁ ମାନେ ରାତି ଆଠଟାରେରେ ଆମେ ଆସିଲୁ ଘରକୁ ରାତି ଆଠଟା ଆଠଟା ବସ୍‌ ଆରାମସ ମୁଁ କୁ ମିଳିଗଲା।
ହଁ ରାତି ଆଠଟାରେ ବି ମିଳିଯିବ କିନ୍ତୁ ଦଶଟା ପରେ ହେଲେ ଟିକେ ଟେନସନ ଆଉ।
ହୁଁ କିନ୍ତୁ ବହୁତ ସୁବିଧା ତମ ସେପଟେ ଏଇ ଯୋଉ ଗାଡି ମଟର ର
ହଁ।
ଆମେ ଯାଇଥିଲୁ ଯୋଉ ନନ୍ଦନକାନନ ଥର ଯାଇଥିଲା ମୁଁ ସବୁ ବୁଲିବାକୁ।
ମାନେ ସାଙ୍ଗ ହେଇକି ସମସ୍ତେ।
ହୁଁ ହୁଁ ସାଙ୍ଗ ହେଇକି ସବୁ ଯାଇଥିଲୁ।
କୋଉଥିରେ ଆସିଥିଲେ?
ନାମ ସେତା ଥିଲା ସ୍କୁଲ ପିକ୍ନିକ ଥିଲା।
ହଁ ମାନେ ବସ୍ ରେ ଆସୁଥିଲି।
ହଁ ବସରେ ସବୁ ଆସିଥିଲା ସ୍କୁଲ ପିକନିକ ହେଇଚି ମାନେ କଣ ବସ୍ ଟା ତ ଯୋଉ ରିଜର୍ଭ କରିଥିବେ ନା ହଁ।
ହୁଁ।
ସେଥିରେ ତ ତମ ଘର ପାଖରେ ହଁ ଭୋଜି ହୁଏ ଆମର।
ମାନେ ରୋଷେଇଆ ଯାଇଥିଲେ ନା କଣ?
ହଁ ରୋଷେଇ ଯାଆନ୍ତି ରୋଷେଇ କରନ୍ତି ତ ସ୍କୁଲ ପଢୁଥିଲୁ ତ ଆମେ ଛୋଟ ପିଲା ହିଁ ଥିଲୁ ନା। ତ ସେଥିପାଇଁ ଆମେ କଣ କରେ କହିଲା ଆମେ ଯେେତେବେଳେ ଯାଉ ପ୍ରଥମେ ଆମକୁ ସଖାଳୁ ଯୋଉ ବ୍ରସ୍ କରିସାରିଲା ପରେ ସେ ଦିଅନ୍ତି ରୁଟି ପାଉଁରୁଟି ଫଳ ମାନେ ଫଳ ସବୁ ଦିଅନ୍ତି ଖାଇବାକୁ ତାପରେ ଯୋଉ ମଧ୍ୟାହ୍ନ ଟାଇମ ରେ ଆମର ଭୋଜି ହେଇଥାଏ ଭୋଜି ଖାଇବୁ। ତାପରେ ଆସିଲା ପରେ ସେମିତି କିଛି ନା କିଛି। ଖାଇବାକୁ ହିଁ ଦିଅନ୍ତି ସନ୍ଧ୍ୟା ଟାଇମରେ ତାପରେ ଖାଇକି ଘରକୁ ଆସୁ।
ଭଲ ଭଲ ଜାଗା
ହଁ ବହୁତ ଭଲ ଜାଗା ଅଛି, ଯେମିତି କିି ଧଉଳି ଶାନ୍ତିସ୍ତୂପ, ସେଠି ବହୁତ ଭଲ, ବୁଦ୍ଧଙ୍କର ଅଛି।
ଧୋଉଳି ପାଖରେ ନଦୀ ଅଛି ନା?
ହଁ ଦୟା ନଦୀ ଅଛି।
ଦୟାନଦୀ ହଁ ତାର ଗୋଟେ କାହାଣୀ ଅଛି।
ହଁ କାହାଣୀ ଅଛି।
ଜାଣିଛ ନା ସେ କାହାଣୀଟା?
ହଁ ଜାଣିଛି।
ଆଛା, ଆଉ କୋଉ କୋଉ ସବୁ ଜାଗା ଅଛି?
ଆଉ ଖଣ୍ଡଗିରି, ଉଦୟଗିରି। ଯୋଉଠିକି ସବୁ ମାନେ ପୁରାତନ ସବୁ ଶିଳା ଲେଖ ଗୁଡା ସବୁ କିଛି ଅଛି। ସେଠିକ ଗଲେ
ଏଯାଏ ବି ମାନେ ଏଯାଏ ବି ସେ ଲିପି ଗୁଡା ଦେଖାଯାଏ।
ହଁ ଅଛି। ଆଉ ବହୁତ ଚିତ୍ର ଯେମିତି କିି ପଥରରେ ଚିତ୍ର ହେଇଥିବ ଆଉ ମାନେ ଥରେ ଖୋଲ ଥିବ ସେଟାଇପର ଆଉ ପୁରା ଉପରକୁ ହଁ ହଁ ଗୁମ୍ଫା ସେଇ ଉପରକୁ ଗଲେ ପୁରା ସବୁ ଦେଖାଯିବ ଫଟୋ ବି ସେଠି ଭଲ ଆସେ।
ଆଛା ମାନେ ଯୋଉ ଲେଖା ହେଇଥାଏ ଶିଳାଲିିପି ସବୁ ଲେଖା ହେଇଛି, ସେଗୁଡା ସବୁ ଓଡ଼ିଆରେ ନା ଉର୍ଦ୍ଦୁରେ ନା ହିନ୍ଦୀରେ ସଂସ୍କୃତରେ କେଉଁ ଭାଷାରେ ସବୁ ଲେଖା ହେଇଛି?
ହଁ ସଂସ୍କୃତରେ ଆଉ କିଛି କିଛି ଓଡିଆରେ, ଓଡିଆ ତ ବହୁତ କମ୍ ମାନେ ସେ ଲେଖା ବୁଝି ହୁଏନି କିନ୍ତୁ
ଓହୋ ଆଉ କୋଉଠିକି ସବୁ ଯାଇଛ ବଲିବାକୁ, ତମର ଏବେ ଗୋଟେ ୱାଟର ପାର୍କ ଖୋଲା ହେଇଛି ଏବେ ନୂଆ କ ଭୁବନେଶ୍ଵରରେ
ହଁ ଖୋଲା ହେଇଥିବ ମୁଁ ଜାଣିନି, ବହୁତ ଜାଗାରେ ତ ଖୋଲା ହେଇଛି ସେମିତି କିଛି ନାହିଁ।
ନାଇଁ ଏବେ ଗୋଟେ ନୂଆ ଟେ ଖୋଲା ହେଇନି?
ଉଁ କଣ କହୁନ ମୁଁ ଜାଣିନି କିନ୍ତୁ
ଆଛା ଭୁବନେଶ୍ୱର ରେ ରହିଛ ସବୁ ଜାଣିନ?
ନାଇଁ କିନ୍ତୁ ଜାଣିନି ୱାଟର ପାର୍କ କଥା କହିଲ?
ହୁଁ, ମୋ ସାଙ୍ଗରେ ସବୁ କହୁଥିଲି ନା ଯିବା। ନା ବୁଲିବାକୁ ରଜ ବେଳକୁ ଖରା ହଉଛି। ସେ ୱାଟର ପାର୍କ ଟିକେ ଯାଇକି ବୁଲିକି ଆସିବା, ହଁ ହଁ ହଁ।
ହଁ ସେଇଠିକି ମତେ ଭଲ ଲାଗେନି।
ତ ଏବେ ସବୁ ଯାଉଛନ୍ତି। ସେ ସବୁ କହୁଥିଲେ ଯିବାକୁ, ହଁ ଏଠି ବହୁତ ଯାଉଛନ୍ତି ନା
ହୁଁ ମାମା ମନା କରିବ ପା, ସେଇ ପାଣିରେ କାହିଁ ଗାଧେଇବାକୁ ଯିବୁ ମ
ଆଉ କିନ୍ତୁ ଆମେ ରଜରେ କଣ କଲୁ କଣ କହିଲୁ ପଳେଇଲୁ ଘଟଗାଁ ବୁଲିବେ ମା ତାରିଣୀ। ପୀଠ
ହୁଁ ଭଲ ତ କେଉଁଝର
କେଉଁଝର, ହଁ ଆମର ଏଇଠୁ ପାଖ ହବ ଏତେ ବି ଦୂର ନାହିଁ, ତ ସେଇଠିକି ଯାଇ ଯାଇକି ବୁଲିକି ସେଇଠି ଆସିଥିଲୁ, ତମେ କୁହା ଯାଇଥିଲ ରଜରେ?
ରଜରେ ମୁଁ କୁଆଡ଼େ ଯାଇନି ଏଇଠି ହିଁ ଅଛି ଏଇ ପାତ୍ରପଡ଼ା ଯାଇଥିଲି ସେଇଠି ମେଳା ଆଉ ଖଣ୍ଡଗିରି ସେଇ ମେଳା ଦେଖିବାକୁ ଯାଇଥିଲି।
ରଜରେ ଖଣ୍ଡଗିରିରେ ମେଳା ହୁଏ କି?
ହଁ ହୁଏ।
ମୁଁ ଶୁଣିଥିଲି ଖଣ୍ଡଗିରିରେ ମାଙ୍କଡ଼ ବହୁତ ଅଛନ୍ତି।
ହଁ ମାଙ୍କଡ ବହୁତ୍ ଅଛନ୍ତି। ସେ ପାହାଡ ଉପରୁକୁ ଗଲେ ହିଁ ଜଣା ପଡିବ ସେଠି କେତେ ମାଙ୍କଡ।
ଆଚ୍ଛା ତମେ ତାଙ୍କୁ ଖାୟାପିଆକୁ ଦିଅ କି ନାଇଁ?
ଖାଇବାକୁ କଣ ଦବ ମାନେ? ସେଠିକି ଗଲା ବେଳେ ଯାହାବି କିଣିଥିବ।
ହଁ।
ସେମତି ଫୋପାଡିବ ଫୋପାଡିଆକୁ ଖାଇବାକୁ ଦେବାକୁ ବି ମନା କରନ୍ତି।
ଓହୋ ଆମର ତମର ଯେମିତି ଖଣ୍ଡଗିରି ନା ମାଙ୍କଡ ଛାଏ ଅଛି ଆମର ତ ସେଠି ବି ବହୁତ ମାଙ୍କଡ ସେମତି। ଆଉ ସେଗୁଡା ନା ଲାଲି ନାଲି ଦେଖାହଉଥୁବେ। ତାଙ୍କ ମୁହଁ ଗୁଡା ପୁରା ଲାଲ୍ ଲାଲ୍ ଦେଖା ହଉଥିବ।
ହଁ।
ନା ନାଇ ଏ ଯୋଉ ସାଧାରଣ ମାଙ୍କଡ ଗୁଡା କେମିତି ତାଙ୍କ ମୁହଁ ଗୁଡା କଳା ଦେଖାଯାଏନି କି?
ହଁ ହଁ।
ତ ତାଙ୍କ ମୁହଁ ଗୁଡା କଣ କହିଲ ପୁନ୍ ଲାଲ ଦେଖ୍ ଖାଉଥୁବ ତାଙ୍କ ଲାଞ୍ଜ ଗୁଡା ନା ବହୁତ ଛୋଟ ଛୋଟ।
ବେଳେ ବେଳେ ଡର ଲାଗେ ମାଙ୍କଡକୁ ବି।
ନା ସେଗୁଡା କିଛି କରନ୍ତିନି। ଯୋଉମାନକ ମୁହଁ ଲାଲ ଦେଖାହଉଥିବ ନା ସେମାନେ କିଛି କରନ୍ତିନି।
ଓ ହୁଁ କେମିତି ଜାଣିବ ସେମାନେ କିଛି କରିବେନି ବୋଲି।
ନା ସେ କିଛି କରନ୍ତିନି ତ। ତୋ ଏଇ ଯୋଉ ସାଧାରଣ ମାଙ୍କଡ ଗୁଡା ଅଛନ୍ତି କଣ ସେ ଗୁରା ଦାନ୍ତ ଦେଖିକି ତମ ଆଡୁକୁ ଧୌଡି ଆସିବେ। କିନ୍ତୁ ସେ ଯୋଉଟା କୁହନ୍ତି ପାତି ମାଙ୍କଡ ନା ଏମତି କଣ କୁହନ୍ତି ନା ତ ସ୍ ମାନେ ତାଙ୍କୁ କିଛି ଖାଇବାକୁ ଦବ ସେ ଆସି ତମ ହାତୁରୁ ନେଇଯିବେ। ସେ ଆସି ତମ ମୁଣ୍ଡ ଉପରେ ବସି ପଡିବେ। ସେ କିଛି କରନ୍ତିନି।
କହିଲି ହଉ ରଖି ଦଉଚି ପରେ କଥା ହବା ନା କଣ କହୁଛ?
ହଁ ଠିକ ଅଛି।